ହେଲୋ।
ଗୁଡ୍ ଇଭନିଙ୍ଗ।
ଭେରି ଗୁଡ଼୍ ଇଭନିଙ୍ଗ ଦି କଣ କରୁଛନ୍ତି?
ମୁଁ ଏଠେ ଜଷ୍ଟ୍ ବସିକି ଟିକେ ପଢୁଥିଲି ପୁଅକୁ ପଢ଼େଇବି ବୋଲି ବସଚି ଏମିତି ଆଉ।
ଓ ଆଉ କଣ ଖାଇଲେନେ? ମୁଁ ଏଇଠି ବେଡ଼୍ ଉପରେ ଟିକେ ଶୋଇଚି। ଆ ଆଜ୍ଞା ଆଣ୍ଟି କୁହନ୍ତୁ। ହଁ ବର୍ଷା ସେମତି ପକଉଚି ଝିପ୍ ଝିପ୍। ହଁ ପକଉଚି।
ନାଇଁ ଆମର ଟିକେ ଦି ପରେ ହେଲା, ଦି ପରେ ଟିକିଏ ବ ର୍ଷା ହେଲା ଜୋରରେ ହେଇକି ସରିଗଲା, ତାପରେ ବନ୍ଦ ହେଇଗଲା।
ଓହୋ।
କାଲି ସକାଳେ ତ ପୁଣି କଲେଜ ଥିବ?
ହଁ।
ଏ ହେ। କଲେଜ କେତେ ଦଶଟାରୁ ପାଞ୍ଚଟା?
ଆଜ୍ଞା।
ଓ ଆଚ୍ଛା ଯିବା ଆସିବା କେମିତି କରୁଚ?
ଯିବାଆସିବା ସେମିତି ଯଦି ବେଳେବେଳେ ଯଦି ବସ ହବ ଯାଉଚି ଭାରି ନହେଲେ ଯଦି ବ ସାଙ୍ଗ ଯାଉଥିବ ତା ସହିତ ଯାଉଛି ଭାରି ଆଉ।
ଆଚ୍ଛା କେତେ କିଲୋିଟର ହଉଛି ଘରଠାରୁ?
ସେଇ ପନ୍ଦର କିଲୋମିଟର ହେଇଯାଉଛି।
ବାପରେ ବହୁତ ଦୂର ହେଇଯାଉଛି ତ।
ହଁ।
ତମକୁ ଯାହା ହେଲେ ବି ଗୋଟେ ଘଣ୍ଟା ଆଗରୁ ବାହାରିବାକୁ ପଡୁଥିବ।
ହଁ ତ ସେଥିପାଇଁ ତ ଜଲଦି ଉଠିବାକୁ ବି ପଡୁଛି ପୁଣି ମୁଁ ଇଷ୍ଟବୃତ୍ତି କରୁଛି ସକାଳୁ।
ତ
ହୁଁ ଆଉ ଘରେ ସବୁ ବୋଉ ଭାଇ ସବୁ କଣ କରୁଛନ୍ତି?
ମୋ ମମି ଏଇନା କଥା ହଉଥିଲା ମୋ ଡାଡିଙ୍କ ସହିତ ଆଉ ମୋ ଭାଇ ସେପଟ ରୁମରେ ପଢୁଛି।
ଆଚ୍ଛା ବଢିଆ ଆଉ। ଆଜି କଣ ଖାଇଛ?
ଆଜି ଆମର ହେଇଥିଲା ଭାତ ଅ ଡାଲି ଆଳୁ ଭର୍ତ୍ତା
ହୁଁ।
ଆଉ ମୁଁ ଆଜି କରିଥିଲି ଯୋଉ ସୋୟାବିନ୍ ଅଲଗା ଭାଜିିକି କରିଥିଲି।
ଆଚ୍ଛା। କାଲି ପୁଣି କଲେଜ ଡେଲି ସକାଳ ଆଜି ସଣ୍ଡେ ସରିଗଲା ପୁଣି ସାତ ଦିନ ଚାଲିବ ଡେଲି ରୁଟିନ୍।
ହଁ ପା।
ତୋ ସେ ଲାଇଫ ଟା ବି ଭଲ ଥିଲା ମୁଁ ଭାବୁଛି ମତେ ତ ବହୁତ ଭଲ ଲାଗୁଥିଲା।
ସେତେବେଳେ ଯୋଉଥିଲା ଟିକେ ଲାଗୁଥିଲା ସେଇ ଲାଇଫ ଟା ଭଲ ଥିଲା। ଏଠି ଡେଲି ରୋଷେଇ କରିବା ଅପେକ୍ଷା ସେ ଲାଇଫ୍ ଟା ବହୁତ ଭଲ ଥିଲା। କଲେଜ ପାଠ ପଢା ସାଙ୍ଗସାଥି ଏବେ ସାଙ୍ଗସାଥିୀ ବି ମୁଁ ଭୁଲିଗଲିଣି, ଆଉ ଆଉ ମନେ ନାହିଁ କାହାର ନାଁ ବି ଠିକ ରେ ଆଉ।
ମୁ କହିଲି କଲେଜରେ ଯୋଉ ସବୁ ସାଙ୍ଗ ଥିଲେ ଏବେ ସେଇ ସାଙ୍ଗ ଗୁଡ଼ିକ ସେଇ ଜଣେ ଦି ଜଣ ଅଛନ୍ତି ମୋ କଣ୍ଟାକ୍ଟ ରେ ନହେଲେ ମୁଁ ଆଉ କାହା କଣ୍ଟାକ୍ଟ ରେ ଏତେ ନାହିଁ।
ନାଇଁ କଣ୍ଟାକ୍ଟ ପ୍ରାୟ ପିଲାଙ୍କ ସହିତ ମାନେ ନମ୍ବର ଗୁଡାକ ଅଛି କିନ୍ତ ଏତିକି ସମୟ ମିଳୁନି ଯେ ମୁଁ ଗୋଟେ କାହା ସାଙ୍ଗେ କଥା ହେଇପାରିବି। ହୁଁ ହୁଁ ଆ ଏଇ ଆକୁ ଟିକେ ଫୋନ୍ କଲେ ତ ତା ଆଉ ପାଞ୍ଚ ମାସ କି ଛଅ ମାସ ପରେ ପୁଣି ତା ନମ୍ବର ପଡ଼ୁଛି ଫୋନ କରିବାକୁ ସମୟ ତ ମିଳୁନି ଆଉ।
ମୋ ମମି ବି ସେମତିଆ ହେଇଛିି ଆପଣଙ୍କ ପରିକା।
ମତେ ଆସିବନି ସେ ଖେଳଟା। ହୋଉ ଚାଲ ମୁଁ ଯାଉଛି। ଚାଲ ମୁଁ ପାଞ୍ଚ ଦଶ ମିନିଟ୍ ପରେ ଯାଉଛି ଟ୍ରାଏ କରୁଥା ମୁଁ ଯାଉଛି। ହଁ କଣ କୁହ?
ଆପଣ କୁହନ୍ତୁ।
ହୁଁ ନାଇଁ କଲେଜ ପାଠ ପୁରା ଠିକ ମୁଁ କହ ସକାଳେ ଯାଇକି ସନ୍ଧ୍ୟାରେ ଆସ ପାଠ ପଢିବ। ସେଟା ଠିକ ମତେ ଲାଗୁଥିଲା କିନ୍ତୁ ଏଇଟା ଲାଇ ଭଲ ଲାଗୁନି ବେକାର ଲାଗୁଛି ପୁରା।
ମ୍ୟାରେଜ କରିବାଟା ହଁ ବେକାର ନିଜ ଲାଇଫ ସବୁଠୁ ଖରାପ
ନାଇଁ ସେଟା ଡିସିସନ ସେଟା ଡିସିସନ ରୁଲ ନୁହଁ ବଟ୍ ମୁଁ କହିବି ଆଗ ଇଡିପେଣ୍ଡେଣ୍ଟ ହେଇକି ମ୍ୟାରେଜ କରୁ। ମୋ ଥଟ ସେୟା। ଉଁ ମୁଁ ଇଣ୍ଡିପେଣ୍ଡେଣ୍ଟ ଥିଲି ବଢେ ତିନ ଆଉ ଏବେ କରିଆକୁ ଚାହୁଁଛି ଯାଉଛି। ହଁ ହ ସ୍କୁଲରେ ପିଲାଙ୍କୁ ପଢଉଥିଲି।
ମେ ବି ଆ ସାମ୍ ମ୍ ବେବି ଥିଲା। ବଟ ଯେତେବେଳେ ମୋ ମମିର ଯେତେବେଳେ ମ୍ୟାରେଜ ହେଲା। ମୋ ଡାଡି କହିଲେ କି ତୁ ଯଦି ମାରେଜ କରିବୁ ଛୁଆ ପିଲା ଯଦି ହେବେ ତାଙ୍କୁ ଧନ୍ଦା କିଏ ସମ୍ଭାଳିବ ତୁ ମ୍ୟାରେଜ କରନି ତୁ ଛାଡ଼ି ଦେ
ତ ଏବେ ଆଉ ଚାହୁଁଛି କରିବା ପାଇଁ। କିନ୍ତୁ ଆଉ ମାନେ ସେତିକି ଇଛା ଶକ୍ତି ନାହିଁ ଛାଡି ଗଲାଣି। ହଁ କେତେବେଳେ ଘର କାମ କରିକି ସ୍କୁଲ ଯିବି ପୁଣି ସ୍କୁଲ ଆସି ପୁଣି ଘର କାମ ତା ଭିତରେ। ସେ ଦିଇଟ ପିଲା ପିଲା ରେଗଟ ହେଇଯିବ ଏମିତି କହିକି ବେଳେ ବଳେ ଭାବିକି ବି ରହିଯାଉଛି।
ହଁ। ଜଣିଛନ୍ତି ନା ମୋ ମାମା ମୋ ଡାଡି ମୋ ମାମା ଡାଡିଙ୍କର ଇଣ୍ଟର କାଷ୍ଟ ମ୍ୟାରେଜ। ଆ ହଁ। ମୋ ମାମା ମୁଁ ଲଭଷ୍ଟୋରୀ କହୁଛି ମୋ ମାମା ଦାଦିଙ୍କର ଶୁଣନ୍ତୁ?
ହୁଁ।
ମୋ ମାମା ଆ ମୋ ମାମା ଘର ହଉଛି କଣ୍ଡରାହାଟ। ଆଉ ଆମର ହଉଛି ବ୍ରାହ୍ମଣ। ଅ ତ ଆମର ହଉଛି ଚକ୍ର ତ ମାମର ହଉଛି ରାଉତ। ତ କଣ ହେଇଛି ନା ମୋ ମାମା ମୋ ଡାଡି ମୋ ଡାଡି ଙ୍କୁ ମାନେ ଆମେ ଝିଅ ମିଳୁ ନଥିଲେ ହେଲା। ହ ତ ମୁଁ ମତେ କହୁଛି ଶୁଣୁ ତାପରେ ମୁଁ ଆପଣଙ୍କୁ କହିବି ରିଅଲ କଥାଟା। ଝିଅ ମିଳୁ ନଥିଲେ ତ ମୋ ମମି ପୁରା ବିଶ୍ଵ ସୁନ୍ଦର ଥିଲା ସେତେବେଳକୁ ତ ମ ମମି ଡାଡିଙ୍କ ବାହା କରିଥିଲେ ହେଲା ବଟ କଣ ହେଇଛି ନା ଆମର ବ୍ରାହ୍ମଣ ନୁହେଁ ବଟ ଆମର ବ୍ରତଘର ହୁଏ। ତ ବ୍ରାହ୍ମଣ ମାନଙ୍କ ଯେନେ ନଅ କର୍ମ ଦଶ କର୍ମ ଦଶ କର୍ମ ହୁଏ। ଆମ ନଅଟା କର୍ମ ହୁଏ ତ ମୋ ମାମା ଆମ ଆମ କାଷ୍ଟ ସେମ। ବସ୍ ଯେମିତି ଦେଖୁନାହାନ୍ତି ବେଙ୍ଗଲିରେ ଯେ ଚକ୍ରବର୍ତ୍ତୀ ଥାଆନ୍ତି ଚକ୍ର ଥାଆନ୍ତି। ଅ ତ ହଁ ତ ମ ତ ଯିଏ ଦେଖିବ ମୋ ଚକ୍ର ନା ତ ସମସ୍ତେ ଭାବନ୍ତି କି ମୋର ବ୍ରାହ୍ମଣ ହନ୍ତି। ତ ଥରେ କଣ ହେଇଛି ଆ ଆମର ମ ମତେମତି ବିଲ ଲକ୍ଷ୍ମୀ ତମ ମାମା ବାପା ତାଙ୍କର ଇଣ୍ଟରକାଷ୍ଟ ମ୍ୟାରେଜ ମୁଁ କହିଲି ଆଜ୍ଞା। ତ କଣ କରିବା କହୁନାହାନ୍ତି ମୋ ବାପାଙ୍କୁ ତ ଝିଅ ମିଳୁ ନଥିଲେ। ଆଉ ମୋ ମମି ବହୁତ ସୁନ୍ଦରତେ ଥିଲା। ତ ମ୍ୟାରେଜ କରିଦେଲେ ଆଉ ବିଶ୍ୱାସ କରିବେନି ବିଶ୍ୱାସ କରିବେନି ଆଣ୍ଟି ବ୍ରାହ୍ମଣ ବୋଲି ମତେ ଭାବିକି ମୁଁ ଯୋଉ ଗୋଟେ ବର୍ଷ ହଷ୍ଟେଲରେ ରହିଲି ସେଠି ଅ ସେଇଠି ଯାହା ଛୁତିକିିଆ ଅଣସୁ ଦିଆ ହେଇଥିବ ଅ ସିଏ ମାନେ ଆସି ମତେ କହିବେ ଟିକେ ଯୋଉ ଦେଲୁ ଟିକେ ଯୋଉ ତୁଳସୀ ପତ୍ର ପାଣି ଟିକେ ଦେଲୁ ଆମେ ଟିକେ ଶୁଧି ହବୁ, ମୁଁ ବି ଦେଇଦିଏ। ମୁଁ ବି ଦେଇଦେ
ଚାଲ ଗୋଟେ ବେନିଫିଟ୍ ପାଇଚ ଫାଇଦା ମାରିଦବା କଥା।
ହଁ ମୁଁ ବି ଦେଇଦିଏ ମୋର ସାଙ୍ଗ ଅଛି ହା ଆ ତା ତନୁଷ୍କା ତିବାରୀ ତ ତା ମାମା ତ ମାମା ମାନେ ସେ ମୋ ବେଷ୍ଟଫ୍ରେଣ୍ଡ ଟାଇପର ବଟ ବେଷ୍ଟଫ୍ରେଣ୍ଡ ନୁହେଁ। ତ ତାଙ୍କର କଣ ଏମିତି ବୋଧେ ହେଇଥିଲା ଯେ ସେ ତନିଷ୍କା ତା ମାମା କହିଥିଲେ କି ତୁ ଲକ୍ଷ୍ମୀକୁ ଦେଇଦୋବୁ ମାନେ ନାଇଁ ନାଇଁ କହିଲେ କି ବ୍ରାହ୍ମଣ କି ପୁଅ କି ଝିଅ ତାକୁ ବୋଧେ ଟଙ୍କାଟେ ଆଉ ଗୋଟେ କଣ ଫଳ ଦେଇଦୋବୁ ବୋଲି ହେଲା। ଆ ତ ମତେ ଲକ୍ଷ୍ମୀ ମତେ ତନିିଷ୍କା କହିଦେଲା। ସିଏ ତତେ ଦେଇଦେବି ମୁଁ କହିଲି ହଁ ମତେ ଦେଇଦେ। ଉଁ ସେ ମତେ ଦେଇଦେଲା ମୁଁ ବି ରଖିଦେଲି।
ବଢିଆ ହେଇଛି ଆଜିକା ଡେଟ୍ ଟରେ ଯୋଉଠି ବେନିଫିଟ୍ ପାଇବ ନା ହେଟି କେବି ଛାଡିବନି ମୁଁ ସତ କଥା କୋହୁଚି କାରଣ କିଏ ଲୁଟୁନି ଆଜିକାଲି ମତେ ଖାଲି
ହଁ ହଁ ତ ଆମର ବି ତ ଆମର ବି ତ ଆମର ତ ଅଧା ବ୍ରାହ୍ମଣ ଆମ ଆମେ କହିବାକୁ ଗଲେ। ନା ଆମର କି ବା ବ୍ରତଘର ହୋଉଛି।
ସବୁବେଳେ କ୍ଲିୟର ରଖିକି ପରିଷ୍କାର ରଖିକି ହଁ ଠାକୁରଙ୍କୁ ମୁଣ୍ଡିଆଟେ ମାରିକି ନେଇଯିବୁ କିଛି ଅସୁ
ହଁ।
ଯୋଉ ଥୁ ଦିଟଙ୍କା ଦରକାର ପଡିଲେ ଠାକୁରଙ୍କୁ ଦେଇଦୋଉ ନା ଏଇଟା ଆପଣଙ୍କ ସେୟାର ଏଇଟା ମୋ ସେୟାର୍। ମୁଁ ବି କୋଉଠି ଯଦି ମତେ କୋଉଠି ମିଳିଲା ସେମତି କିଛି ଅପରଚ୍ୟୁନିଟି ବୋହୁତ କମ ମିଳେ ଏଇ ଧର କୋଉଟା ମୁଁ ଏମତି କା କୋଡିଏ ଟଙ୍କା କି ତିରିଶ ଟଙ୍କା କି ରାସ୍ତା କେତ କୋଉଠି ଯଦି ପାଇଥିବା ବା ଆପଣଙ୍କ ସେୟାର ଏଇଟା ମୋ ସେୟାର ଏଇଟା। ଆଉ ମନଦୁଃଖ କରିବେନି ମତେ ପାପ ଲାଗିବନି ଯେମି।
ହଁମ ଆ ତ ଆଜ୍ଞା।
ମାରୱାଡି ମାନେ କଣ କରନ୍ତି ସେଉଡା ସବୁ କପଡା ବିଜନେସ୍ କରିବେ କପଡା ଗୁଡାକ ସେ ଶହେ ଟଙ୍କାରେ କିଣିଲେ ପାଂଶହ ଟଙ୍କାରେ ବିକିବେ ଆଉ ସେମାନେ ଦେ ଖିବ ଦାନ ବୋହୁତ କରନ୍ତି। ଆଁ କିଆଁ ତାଙ୍କର ଏ ପାପଟା ଏଇପଟେ ପରେ ଗଲା ମୁଁ ତାଙ୍କଠୁ ସେ ଗୁଣଟା ଶିଖିଚି। ମାନେ ଏଇପଟେ ପ୍ ଚାରିଶ ଟଙ୍କା ପ୍ରଫିଟ ପାଇଲେ ଶହେ ଟଙ୍କା ଠାକୁରଙ୍କୁ ଦାନ କରିଦେବେ ଯାଆ। ନାଆଙ୍କୁ ନାଁ ବି ପଡିବ ପ୍ଲସ ଉ ଆ ପାପରୁ ବି ମୁକ୍ତି ହେଇଗଲେ ଆଉ ଠକ ଅଛି କିଛି।
ଭଗବାନ ଏମତି ବିଶ୍ବାସ କରିବେନି ଅ ସେମିତି ହେଇକିନା ଆମ କଲେଜରେ ମତେ ଗୋଟେ ପିଲାଟେ କହିଲା କି ହେ ଲକ୍ଷ୍ମୀ ଆ ତମର ତ ଇଣ୍ଟରକାଷ୍ଟ ମ୍ୟାରେଜ ଆମ ମୋ ମମିର ହୋଉଚି ରାଉତ ମୋ ମମି ଟାଇଟେଲ ହୋଉଚି ରାଉତ ହେଲା ତ ତ ସେ ମତେ ମୁଁ ଏମତି ଜା-ଜାଣିକି ମୋ ପାଏ ତତେ ଜାଣିକି ସମସ୍ତେ କହିଲେ କି ତ ତମ ଘରେ ଆମ ମ୍ୟାରେଜ ପାଇଁ ରାଜି ଏବେ ହେଲା ମତେ ଏମିତି ସେ ପଚାରିଲା ମୁଁ କହିଲି ନାଇଁ ନାଇଁ ଏମତି ମ୍ୟାରେଜ ହେଇଯାଇଥିଲା ମୋ ମାମା ଡାଡିଙ୍କର ତା ବୋଲି କଣ ମ୍ ମୋ ମ୍ୟାରେଜ କରିବେକି ସେମତି ମୁଁ ଏବେ ପିଓର ବ୍ରାହ୍ମଣକୁ ବାହାହେବି। ମୁଁ ଏମତି ବାହାହେଇ ପାରିବିନି କହାକୁ ମ ତେ ଏବେ କିଛି କହନି ଆମ ଘରେ ମତେ ଜାଣିଲେ ମତେ ବାଡେଇବେ।
ଉଁ ହୁଁ ହୁଁ ହୁଁ ନାଇଁ ନାଇଁ ଆକଚୋଲି ମୁଁ କହିବି ମୁଁ ଉଁ ଏଇ ଲବ ମାରେଜକୁ ହୋଉ ଭଲ ପାଏ ମାନେ ଏମିତି ବି ତାକୁ ଏଗେନଷ୍ଟରେ ବି ଯାଏନି ବଟ୍ ମୁଁ କ ବାପା ମାଆ ବାପା ମାଆ ଆମକୁ ଜନ୍ମ କଲେ ବାପା ମାଆ ବଢେଇଲେ ପାଠ ପଢଲେ ସବୁ ତାଙ୍କର ତ ଏଇଟା ପୁରା ତାଙ୍କର ଏଇଟା ହୋଉ ଛି ହକ୍ ସେ ଆମକୁ ଗୋଟେ ଭଲ ପିଲା ଦେଖିକି ବାହାଘର କରିବେ ନା ନାଇଁ। ମୁଁ ମନା କରୁନି ଭଲ ପାଅ ବୋଲି ଭଲ ପାଅ ବଟ୍ ବାପା ମାଙ୍କ ସିକୃତିରେ ବାହାହୁଅ।
ହଁ ହଁ।
ମୁଁ ସେଇଟା ସବୁବେଳେ ପସନ୍ଦ କରେ। ଆଉ ଯୋଉ ମାନେ ପଳାନ୍ତି ନା ମତେ କାଇଁ ଭାରି ଦୁଃଖ ଲାଗେ ବାପା ମାଆ ଏତେ କରନ୍ତି ଝିଅମାନେ କେମତି ପଳେଇଲେ ଭାଇ ତମେ ଯଦି ଭଲ ପାଇଚ ତାପରେ ଆଜିକା ଡେଟ୍ ହେଲାଣି ତ ବାପ୍ ବାପା ମା ମାନେ ତ ଆଉ ଅରାଜି ହଉନାହାନ୍ତି, ଆଜିିକାଲି ତ ଚଳିଲେଣି ତମେ ପଳଉଛ କାହିଁକି? ମତେ ସେ ଜିନିଷଟା ଭାରି ଦୁଃଖ ଲାଗେ, ମୁଁ କହେ ଝିଅଗୁଡା କେମିତି ବୁଝନ୍ତିନି। ଯେତେବେଳେ ସେ ବାପା ମା ହେଇଯିବେ ସେ ସେଟା ବୁଝିଯିବେ, କଣ ଆମ ପିଲାଟା ଆମକୁ ବୁଝି କ ଷ୍ଟ ଟା ଦଉଛି ଯିଏ ପାଳିପୋଷିକି ମଣିଷ କରିଛି ତମେ ଆଜି ଗୋଟେ ପିଲା ପାଇଁ ତାଙ୍କୁ ଛାଡିକି ପଳଉଛ। ଏମିତିରେ ବି ଛାଡିକି ଯିବ ତ ଭଲରେ କାହିଁକି ଯାଉନ? ଏ ଯାଇକି ଅଲଗା ହେଇକି ବାପା ମାଠୁ ଅଲଗା ହେଇକି ରହିବାଟା କଣ ଠିକ୍?
ଏ ପ୍ରଭୁ ତ ଯଦି ସେମାନେ ସେ ସେଇଭଳିଆ ପିଲା ହେଇଥିବେ। କଣ ଏମତି ଆପଣ ପରାନ୍ତୁ। ଆପଣ ପଳାନ୍ତୁ ଆପଣ ପାଖ ହାଲୋ
ହଁ ହଁ ଶୁଭୁଛେ, ଫ୍ରି ହେଲେ ମତେ ପୁଣି କଲ ହଁ ଫ୍ରି ହେଲେ ମତେ ପୁଣି ଫୋନ କରିବ ହେଲା, ତମେ କରିବ ତମେ କରିବ ହେଲ
ଆଜ୍ଞା, ଆଜ୍ଞା।
ହଁ ଠିକ୍ ଅଛି।